ହଁ ହେଁ ଭଲ ଅଛ?
ହଁ ଭଲ ଅଛି ଆପଣ କେମିତି ଅଛନ୍ତି?
ହଁ ମୁଁବି ଭଲ।
ଆ ମଜା କରୁଥିବ ଆଉ। କୁଣିଆ ମୁଁ କହିଲି କୁଣିଆ ମାନେ ଅଛନ୍ତି ମଜା କରୁଥିବ ଆଉ।
ଉ ହଁ ଅଛନ୍ତି ବେବି ଅଛି ତ ନାଇଁ ଏତେ ମଜା ନାଇଁ ବେବି ତ ତାର ଶୋଇବ। ତା ମା ଚିଡଚିଡି ହେବେ ଏଖିନା ସେ ଶୋଉନି ଜମାରୁ କାନ୍ଦୁଚି ନା।
ତମେ ଏସି କୁନି ଛୁଆକୁ ଧରୁନ?
ଉଁ ନାଇଁ ବେଶୀ ଧରୁନି।
ପୁରା ଛୋଟଟା କି ପୁରା ଏବେ ହେଇଚି?
ନାଇଁମ ତିନି ସାଢେ ତିନି ମାସରେ ଯେ ହେଇ ତା ମୁଁ ସମସେ ଧରିକି ବସଛନ୍ତି କିଏ କଣ କାଇଁ ମାଗିବି ଧରିକି ବସଚନ୍ତି ବସ୍ ତେଣୁ ମୁଁ ଖାଲି ଦେଖିଦିଏ ତାକୁ ଘରେନି।
ଓହୋ ସେ ଏବେ ଶୋଇଚି ନା ଆଁ ଅନେଇଚି?
ସେ ଶୋଇଚି।
ଏ ଛୋଟ ଛଉଡାକା ଶୋଇବେ ଆଉ।
ହୁଁ ହୁଁ।
ମୁଁ କହିଲି ଆଉ କଣ ତମକୁ ବୁଲିବାକୁ ଭଲ ଲାଗି ନା ନାଇଁ?
ହଁ ବୁଲୁଚି ଦିନ ରାତି ବୁଲୁଚି ମତେ ଭଲ ଲାଗେ ଏବେ ତ ଘରେ ବସ ଶ୍ରୀ ରଜରେ ଯାହା ତିନି ଦିନ ବୁଲଥିଲି।
ନାଇଁ ଆଉ କୋଉ କୋଉ ଜାଗା ସବୁ ଦେଖିଚ? ଭଲ ଭଲ ଜାଗା।
ଲବାଲ କାଳୀ ମନ୍ଦିର। ଭୁବନେଶ୍ଵର ଯାଇଥିଲ ଲିଙ୍ଗ ରାଜ ପୁରି
ପୁରୀ ପୁରୀ ଆସିଛ? ପୁରୀ ସମସ୍ ସମସ୍ତେ ପୁରୀଟା ବେଶୀ ଦେଖ୍
ଏବେ ଏବେ ଏ ଏବେ ହିଁ ଯାଇଥିଲି ନା ପୁରୀ ଠାକୁର ଡାକି ନ ଡାକିଲେ ଡୋରି ନ ଲାଗିଲେ ଯାଇ ପାରିବନି। ପାଞ୍ଚ ବର୍ଷ ଛୋଟବେଳେ ଯାଇ ଥିଲି ଯାହା ପାଞ୍ଚ ବର୍ଷ ପରେ ଏବେ ହିଁ ରିସେଣ୍ଟ ଯାଇକି ଆସିଛୁ ଏଇ ମାସେ ତଳେ।
ଓହୋ। ଆରେ ବା ତମର ତ ଭଲ ଜଗାଙ୍କ ଡୋରି ଲାଗିଲା। ଆମେ ତ ଭାବିଥିଲୁ ଯିବୁ ବୋଲି ଯାଇପାରିଲୁନି।
ଯାଇ ଏମିତି ହୁଏ ଯାଇପାରିବନି। ଠାକୁର ତମୁକୁ ଦେଖିଆକୁ ଚାହିଁଲେ ଯାଇପାରିବ। ତମେ ଠାକୁରୁଙ୍କୁ ଦେଖିବାକୁ ଚାହିଁବ ଯେବେ ଯାଇପାରିବନି। ସିଏ ନିଜେ ମାନେ ତାଙ୍କ ଯାହା ପାଖେରେ ପଇସା ଥାଉ କି ନଥାଉ। ଦେଖ ମାନେ ଲୋକମାନଙ୍କର କଣ କହିଲ ନା ଆଜି ପଇସା ଅଛି ମୋ ପାଖେରେ ଏତେ ଟଙ୍କା କି କି ମୁଁ ପୁ-ପୁରୀ ଯିବି ବୁୁଲିବି ପଇସା ଛି ଯେତେବେଳେ ଯାଆନ୍ତି ନା। କାହା ପାଖେରେ ଶହେ ଟଙ୍କା ଥିଲେ ତ କେହି ଯିବେନି ଭାରି ନା। ଖାଲି କିଏ କାହାର ଠାକ୍ କୁରଙ୍କୁ ଦର୍ଶନ ପାଇଁ ମନ ଥିବ କି? ଯାହା ହେଲେ ଲୋକମାନଙ୍କ ପଇସା ହେଲେ ଯାଆନ୍ତି। କିନ୍ତୁ ଭଗବାନ ଯେତେବେଳେ ଡାକନ୍ତି ସେତେବେଳେ ତମ ପାଖେରେ କି ଛି ନଥିବ ସିଏ ନିଜେ ଘୋଷାଡି ପିଟିକି ଡାକିବେ କିନ୍ତୁ ସିଏ ଦେଖିବାକୁ ଚାହିଁଲେ ସିଏ ଡାକିବେ। କେମିତି ଯିବ କଣ ନାଇଁ ଚିନ୍ତା ନାହିଁ। କିନ୍ତୁ ତମୁକୁ ସିଏ ଦେଖିବାକୁ ସିଏ ଚାହିଁଛନ୍ତି ତମୁକୁ ଦେଖିବାକୁ ମାନେ ତମେ ଯାଇପାରିବ। ତମେ ମାନେ ତମେ ଭାବୁଥିବ କି ଜଗା ମ ତେ ଡୋରି ଲଗେଇଛନ୍ତି ମୁଁ ଯିବି ଜଗାକୁ ଦେଖିବି। କିନ୍ତୁ ନା ସିଏ ତମୁକୁ ଦେଖିବାକୁ ଚାହୁଁଛନ୍ତି। ତମ ମନରେ ଏତିକି ଭକ୍ତି ଥିବ ତ କାର ତମୁକୁ ଠାକୁର ଦେଖିବାକୁ ଚାହିଁବେ। ସେମିତି ହେଲେ ଠାକୁର ଡାକିବେ।
ଆରେ ସତ କାହିଁ କହିଲ ଏଇ ଯୋଉ ଆମର ମକର ସଂକ୍ରାନ୍ତି କେତେ ଭିଡ? ଆମେ ମ କର ସଂକ୍ରାନ୍ତିରେ ପୁଣି ବସରେ ଯାଇକି ସେଇଠି ପହଞ୍ଚି
ଆମେ ଏକାଦଶୀ ବେଳେ ଯାଇଥିଲୁ। ଆମେ ଏକାଦଶୀରେ ଯୋତେ ଭିଡ। ବହୁତ ଭିଡ କିନ୍ତୁ ଆମେ ଏକାଦଶୀ ବେଳେ ଯାଇଥିଲୁ। କଣ ହେଇଛି ଜାଣିଛ ପାଞ୍ଚ ବର୍ଷ ଆମ ବୋଉ ଯେତେବେଳେ ଆମର ମରି ଯାଇଥିଲେ
ତମ ବୋଉ ଓଃ ତମ ବୋଉ ଚାଲି ଯାଇଛନ୍ତି?
ନା ମାନେ ମୋ ଜେଜେମାଆ।
ଓ ଜେଜେମାଆ?
ହୁଁ ଜେଜେମାଆ ଯୋଉ ଚାଲି ଯାଇଥିଲେ, ସେତେବେଳକୁ ଆମେ ଯାହା ଯାଇଥିଲୁ ଫ୍ୟାମିଲି। ଟ୍ରିପ୍ କରିକି। ମାନେ ତାଙ୍କର ସିଏ ମରି ଯାଇଛନ୍ତି। ଅସ୍ଥି ବିସର୍ଜନ ହେଲା। ତାପରେ ଯାଇଥିଲୁ ସେଇଠି ବୁଲିକି ଯେତେବେଳେ ଆଇଥିଲୁ। ସବୁ ଫ୍ୟାମିଲି ଯେତେବେଳେ ଆଇଥିଲେ ମାନେ ବୋଉ ମରି ଯାଇଛନ୍ତି। ତାଙ୍କ ପୁଅ ଘରିକା ଯୋଉ ବାହାରେ ରହୁଥିଲେ ବମ୍ବେ ଇଏ ସମ୍ବଲପୁର ସମସ୍ ସ୍ତେ ରହୁଥିଲେ ତ ଆସିଥିଲେ। ତାପରେ ସମସ୍ତେ ଯାଇଥିଲୁ ବସରେ। ଏକାଥରେ ତ ପୁରା ଫ୍ୟାମିଲି ଅଛୁ ବୋଲି ଯାଇଥିଲୁ ଆଉ। ତାପରେ ଉମ୍ ହୁଁ ପାଞ୍ଚ ବର୍ଷ ତଳେ। ତାପରେ ଆଉ ଯାଇ ହେଇନଥିଲା। ତାପରେ ମୁଁ ଭଗ୍ ବାନଙ୍କୁ ବହୁତ ଚିଡେ କି କାହିଁକି ତମେ ସବୁ ଦେଖୁଛ ସବୁ ଜାଣିଛ। କିନ୍ତୁ ପାଞ୍ଚ ବର୍ଷରେ ଥରେ ଆଜି ପର୍ଯ୍ୟନ୍ତ ମତେ ଡାକିନ? ଇଏ ସିଏ ହେଲା। ତାପରେ ମୋ ଏମତି ବହୁତ ସାରା ଭିଡିଓସ୍ ରିଲ୍ସ ସବୁ ଆସେ। ରିଲ୍ସ ଆସିବ ଜାଣିବ କି ତମୁକୁ ଭଗବାନ ଡାକୁଛନ୍ତି। ମାନେ ତମୁକୁ ନା ବାର ବାର ଯଦି ଗୋଟେ ଏ ଜାଗାରେ ଭଗବାନ ଦେ-ଦେଖାହେଲେ କି ମାନେ ଦେଖୁଥିବେ ଏଇ କେବେ ତ ଦେଖାଯିବ ଫୋନରେ କି ଭଗବାନ ତମୁକୁ ଅଟକଉଚନ୍ତି। ତ ସେମିତି ଆଉ ମୁଁ ଏମିତି ରିଲ ଦେଖେ ରିଲ୍ସ ଦେଖେ ମୁଁ କହିବି ହେ ମୋ ମୋଆଡୁ କାଇଁ ଆସଛ ଯଦି ମୋତେ ଡା କିବନି ତୁ ମୋ ପାଖକୁ କଣ ପାଇଁ ଆସୁଛ ମତେ କିଛି ଦରକାର ନାହିଁ ତମକୁ ଦେଖିବା ହେଲା। ଏମତି କହେ ତାପରେ ମୁଁ କାନ୍ଦିିବି ବସିକି ମୁଁ ଏ
ସେଇଆ।
କି କହିବି ସେମିତି ଅଧର ଆସିବ ମୁଁ ରାତି ତିନିଟା ଚାରିଟା ଯାଏ ଫୋନ ଦେଖିବି। ଆଜ୍ଞା ରାତି ଅଦରେ ଆସି
ଉଁ
ଲୁହ ଆଖିରେ ପଳେଇଆଯିବ ତମ ପାଟି କରୁଛି କିନ୍ତୁ ଦେଖଛି ମୁଁ ଏମିତି କଇବି। ଥାଏବି ତାଙ୍କ ସହିତ କଣ ହଁ ତମେ କଣ ତମେ ତ ବଡ ଠାକୁର। ଆଉ ତମେ ତ ସମସ୍ତଙ୍କୁ ଦେ ଦେଖ ଆମକୁ ଦେଖିକି କଣ ମିଳୁଛି ତମେ ତ ଚାରିଆଡେ ଆଖି ବୁଲେଇଲେ ତମକୁ ସବୁ ଦେଖାଉଛନ୍ତି ଆଉ ସେଇ ପାଇଁ ଦେଖି ଦଉଛ ବୋଲି ଆଉ ଆମକୁ କିନ୍ତୁ ଦେଖିବାକୁ ଭାଗ୍ୟ ଦଉନ ହେଲା। ମୁଁ ଏମିତି କହିବି କାନ୍ଦିଲି ହେଲା ଏମିତି ଦି ତିନି ଦିନ ଯାଏ ଆସିଲା ବହୁତ କାନ୍ଦିଲି ତାପରେ ତାଙ୍କର ଚିତ୍ର ବନାଏ ବସି। ଫୋନ ରେ ହେଲା ମାନେ ଏମିତି ମତେ ଭଲ ଲାଗିଲା। ତା ହଟାତିଆ ମାନେ ସିଏ ହଟାତିଆଁ। କନଜସି କେବେ ତମେ ପ୍ଲାନିଂରେ କେବେ ମା ଯାଇପାରିବନି ହଟାତିଆ ଡାକିବେ ହେଲା। ମୁଁ ଶୋଇକି ବସି ମୋବାଇଲ ଦେଖୁଛି ହେଲା ମୁଁ ଜଷ୍ଟ କାନ୍ଦୁଥିଲି ତାଙ୍କରି ପାଇଁ ସାଇଡିଆ ହେଇକି ମତେ ମୋ ମାନେ କାନ୍ଦୁଛି ଆଉ। କହୁଛି ମୋ ଆଖିରୁ ଲୁହ ବାହରୁଛି ମୋ ଆଖିରେ ଲୁହ ବି ଶୁଖିନି। ମତେ ବଡମା ଆସିକି କହିଲେ କି ଆଉ ଶୁଣୁ ବାହାରି ଥିବୁ ଛଅଟା ଭିତରେ ଯିବା। ମୁଁ କହିଲି କଣ? ମାନେ ମାନେ ମୋ ଆଖି ଖୋଲିଗଲା ମାନେ ମୁଁ ବସିଲି ମାନେ ହଠାତ୍ ଶୋଇକି କାନ୍ଦୁଛି। ହଟାତିଆ କେତେଲେ କହିଲେ ଛଅଟା ଭିତରେ ଆଜି ବାହାରିଥିଲୁ। ପୁଣି ଭଗବାନ ଏମିତି ମାନେ ଦେଖ ମୋର ଘରେ ଡଗି ଡଗି ଗୋଟେ ରଖିଛି ସିଏ ମୁଁ ଛୁଆ ଭଳିଆ ମୁ ତାକୁ ରଖି ତାକୁ କେହି କିଛି କହିବେନି ଇଏ ସିଏ ସେ ସେନ୍ତି ମୁଁ ଛୁ ଛୁଆ ଭଳିଆ ରଖିଛି ତ କହିବା ବଳେ ଲୋକମାନଙ୍କୁ କଣ କହିବି ତାକୁ ରଖିଛି ହଁ। ମୁଁ ତାକୁ ନ ଖୁଆଇକି ମାନେ ତିନିଟା ଭିତରେ ମୁଁ ତାକୁ ଖୁଆଇଦିଏ। ଦିଟା ସାଢ଼େ ଦିଟା ଭିତରେ ତାକୁ ଖୁଆଇ ଦିଏ ତାପରେ ମୁଁ ଫ୍ରି ରହେ ଦଶ ଟା ଯାଏ ହେଲା ଏମିତି ରାତିରେ ତାକୁ ଯାହାବି ଖୁଆଇଦେଲି ଖାଇଦବ ଦିନ ବେଳା ଖାଇବନି ତାକୁ କେହି ଖୁଆଇ ପାରିବେ ସବୁ କାମ ମୁଁ କରେ। ହେଲା ଏମତି। ତାପରେ ମୁଁ କହିଲି ମୁଁ ସବୁବେଳେ ଭାବେ କି ମୁଁ ତାକୁ ତ ମତେ ପୁରୀ ସମସ୍ତେ ଡାକନ୍ତିି। ମୁଁ କହିଲେ ଯଦି ଯିବା ସେମାନେ ସମସ୍ତେ ଯିଏ ବି ଡାକନ୍ତି କହନ୍ତି ସକାଳୁ ଛଅଟା ପାଞ୍ଚଟା ବେଳକୁ ବାହାରି ଯିବା। ତୁ ଗଲାବେଳୁ ଦି ଘଣ୍ଟାରେ ଯାଇ ପହଞ୍ଚିବା ତାପରେ କେତେ ଦର୍ଶନ ବର୍ଶନ କେତେ ଭିଡ ହେଇଥିବ ଏମିତି କଣ ଇଏ ନାହିଁ ତ ଭିଡ ତ ଯାହା ହେଲେ ହବ ଏମିତି ତ ଠାକୁରଙ୍କୁ କନଷ୍ଟାନ୍ଟ ଯାଇ ଦେଖି ଦେବନି ନା। ଯାହେଲେ କଷ୍ଟ କରିକି ଯିବାକୁ ପଡିବ। ତ ଏମିତି ସବୁବେଳେ କହନ୍ତି ସକାଳେୁ ମୁଁ କାଇ ଭଗବାନ ଆଉ ମୁଁ ତ କେବେ ଏମତି ତ ଯାଇପାରିବିନି ମୋ ଛୁଆ ଅଛି ସେ ଖାଇବନି ଟୋଟାଲ ସକାଳୁ ତାକୁ ତ ଉଠ ଉଠିବି ଆଖି ଆଖି ଧୋଇବି। ମୁଁ ମଳମୂଳ ଆଖିରେ ତାକୁ ଯିବି ବୁଲେଇବାକୁ। ତାପରେ ଆସି ଖୁଆଇବି ସେମିତି ମୁଁ କହିଲି ତିନିଟା ଯାଏ ଯାହା ହେଲେ ବି ମତେ ରହିବାକୁ ପଡିବ ହେଲା। ମତେ ଭଗବାନ ମତେ ପୁଣି ମାନେ ମୁଁ ତାକୁ ଜଷ୍ଟ୍ ଖୁଆଇ ପିଇ ସାରିକି ଆମେ ଛଅଟାରେ ବାହାରିଲୁ ମାନେ ଏମିତି ମାନେ ପୁରା ଭଗବାନ ପୁରା ଭାବ ଟାଇମ ଦେଇକି ପୁରା ବାହାର କରୁଛନ୍ତି ମତେ ଛଅଟାରେ ବାହାରିଲୁ। ପୁରା ତାର ତା ସକାଳେ ବୁଲିବାଲି ଭଲସେ ଦର୍ଶନ ହେଲା ମାନେ ବହୁତ ଚ ଚପା ଚପିରେ ଭିଡ ପ୍ରବଳ ଆମେ ପୁରା ନିଶ୍ଵାସ ପ୍ରଶାସ ଯାଉନି ଚାପି ଚୁପି ହେଇକି ଦଳି ଚକଡି ହେଇଯାଇଛୁ। କିନ୍ତୁ ଭଗବାନ ଦର୍ଶନ ହେଇପାରିଛି ଶାନ୍ତିରେ ଆଉ ବଢିଆ ସେ ଦର୍ଶନ ଯେ କେତେ ମୋ ନିଶ୍ୱାସ ଫଶ୍ୱାସ ଚାପି ହେଇଗଲେ ମୁଁ ଠାକୁରଙ୍କ ଦର୍ଶନ ବଢିଆ ହେଇଛି।
ଯାଉନଥାଏ ତାପରେ ସେ ସେ ଦିନଠୁ ପୁରା ସେଇ ଦିନଠୁ ମୋର ମୁଣ୍ଡିଆ ମୁଁ କହିଲି ପ୍ରଭୁ ମାନେ କେତେ ଭକ୍ତି ତମର ମାନେ ସ କିଏ ଡାକିବେ କିଛି ଥାଉ କି ନଥାଉ ହଠାତ୍ ଯିଏ ଡାକିଲେ ବା କଉଛି ଲୁହ ତିନି ଦିନ ଖଣ୍ଡେ ଲୁହ ଆସିଛି ତାଙ୍କ ପାଇଁ ଦି ତିନି ଦିନ ଖଣ୍ଡେ ଲୁହ ଆସିଛି। ତାପରେ ତ ମୁଁ ଶୋଦେ ଦି ତିନି ଦିନ ଖନ୍ତେ କନଷ୍ଟାଣ୍ଟ ମୋର ଲୁହା ଆସିଛି। ହୁଁ ମାନେ ଡାକିଦେଲେ ବହୁତ ଖୁସି ଲାଗିଲା।
ଆ ମୁଁ ଯୋଉ ବାହାରିକି ଯାଇଥିଲୁ ଆମେ ପୁରା ସଡନ ବାହାରିକି ଗଲୁ କିଛି ମାନେ ପ୍ଲାନିଂ ହିଁ ନ ଥିଲା ସାଙ୍ଗେ ସାଙ୍ଗେ ଗଲୁ କିନ୍ତୁ ସେଇ ଦିନ ନୁହଁ ବହୁତ ଭିଡ ଥିଲା ଆମେ ସକାଳ ଦଶଟାରେ ଲାଇନରେ ରହିଥିଲୁ। ଯେ ଦର୍ଶନ କଲୁ କେତେଟାରେ ଗଲ ସାଢେ ଛଅଟା ରାତିରେ ଆମେ ଯାଇ ଠାକୁରଙ୍କ ପାଖ ଖରେ ଦର୍ଶନ କଲୁ ହେଲା ଭାବ କେତେ ସମାନେ ବସି ବସିକା ବାରିକେଡ ଭିତରେ ବୁଲି ବୁଲି ବୁଲି ବୁଲି
ଆମେ ବି ସେୟା ରାତି ଅଧରେ ଯୋଉ ଆମେ ଯୋଉ ଗଲୁ ସେ ଛଅଟା ସାଢେ ଛଟା ଛଅ ଟା କହିଲେ ସାଢେ ସାତଟା ପାଖା ପାଖି ବାହାରିଲେ ସେ ଏଠି ଯାଇକି ସାଡେ ନ ଟା ରେ ପହଞ୍ଚିକି ସେଠି ରହିକି ଚାଲିକି ଗଲୁ ଅଧା ବାଟ ସେଠି ଯୋଉ ଅ ଅଛି ନା ବୁଢା ବୁଢୀଙ୍କ ପାଇଁ ସେଠି ଗାଡି ଅଛି ସେମାନେ ଯାଇ ସେମାନେ ଫ୍ରି ରେ ଯାଇପାରିବେ। ତାପରେ ଆ ଆମେ ମାନେ ନୁହଁ ତାପରେ ଆମେ ମାନେ ସେଠୁ ଗାଡି ଖୋଜିଲା ଲୁ ସେମାନେ କହିଲେ ବୁଢା ଲୋକ ଯାଇପାରିବେ ଆଉ ଏକାଦଶୀ ଇଏ ପାଇଁ ର ମନା କରିଦେଲି କି ଆମେ ଦଶଟା ପରେ ଗାଡି ବାହାର କରିବୁନୁ। ତାପରେ ଆମେ ଅଧାଡେ ଚାଲିକି ଯାଉଥିଲୁ ସେଠି ଦଶ ଟଙ୍କିଆ ଗାଡି ମିଲୁ ନାହିଁ କି ହେଲା ସିଏ ତାପରେ ସେଇଠି ଆମେ ବସିଲୁ ସେଇଠି ବସି ସେଇଠି ଆମର ଛାଡିଦେଲା ତାପରେ ତା ଭିତରେ କଣ କମ ଚାଲିଛୁ ଯୋଉ କହୁଛି ନିଶ୍ୱାସ ପ୍ରଶ୍ୱାସ ଚାଲିବନି ନିଶ୍ୱାସ ପୁଅ କୁ ବିଧା ଛାତି ଫାତି ମାନେ ଚାପି ଚୁପି ଏମିତି ହେଲା ଫିର ବି ମାନେ ମନରେ ଗୋଟେ ଆଶା ଥାଇକି ଠାକୁର ଙ୍କୁ ଦେଖା କରିକି ଯିବୁ। ମାନେ କାହାକୁ ବସେଇ ଦିଅନ୍ତିନି। କିନ୍ତୁ ଦେଖ ସେଠି ନା ପାରା ମାନେ ସେମିତି ବସିଥିବେ ପାରା ମାନେଁ କ ଦେଖି ପାରାମାନେ ବସିିବେ। ଥିବେ ସେଇ ଠାକୁରଙ୍କୁ ଅନେଇକି ତାପରେ ନା ବିଲେଇ ପିଲେଇ ବି ପଶିକି ଯାଉଛନ୍ତି କେମିତି ବି କେଜାଣି ଦଳ ଚକଡରେ। ବିଲେଇ ବି ସେଠି ବୁଲୁଥାଏ ପୁରା ଏ ଦଳ ଚକଡା ରେ କେମିତି କୋଉ ପଟେ ଯାଏ କେଜାଣି ସେ
ନାଇଁ ଗୋଟେ ତ ସିଂହ ଦ୍ୱାର କୁ ଲାଇନ କରିବ ଗୋଟେ ତ ସିଂହ ଦ୍ୱାରକୁ ଭିଡରେ ଲାଇନ କରିଯିବ ଆଉ ଗୋଟେ ଯୋଉ
ସେମାନେ ବାରିଗେଡ ଭିତରେ ବସି ବସି ଛାଡିବ ଦକ୍ଷିଣ ଦ୍ୱାର ପଟେ ଦେଇକି ଯିବ।
ସେଇଟା ସେଇଟା ସେଇଟା ତ ଗୋଟେ ଗଲା ପୁଣି ଠାକୁରଙ୍କ ଭିତରେ କୁ ସିଏ ଆଉ ଗୋଟେ ଲାଇନ୍ ପୁଣି
ପ୍ରବଳ ଭିଡ ସେଠି ହୁଁ ତମେ ସେମିତି ସେମିତି କେବେ ଦେଖି ହବନି ଆଉ ଯିଏ ଭାବିକି ଯାଇଥିବ କି ହଁ ମୁଁ ଏମିତି ସେଟା ବଳେ ଗଲି ଯାଇ ପାଞ୍ଚଟାରେ ପହଞ୍ଚିବି ପାଞ୍ଚଟାରେ
ନା
ଛଅଟା ସାତଟା ଭିତରେ ଦର୍ଶନ ହେଇଥଯିବ। ଦର୍ଶନ ନେଇକି ତାପରେ ସେଇଠୁ ଖାଇ ପିଇକି କଣ ବାହାରିକି ପଳେଇଆସିବା ଯିଏ ଏୟଆ ଭାବି ଯାଇଥିବ ତା ଗଲା। ତାହେଲେ ସେଇଠି ଶଇଲା ସବୁ ସି ସେଇଠି ରହିଯିବ ପଛେ।
ଅ ସେମିତି କିଛି ପ୍ଲାନ୍ନିଂ ତମେ କରିକି ଯାଇପାରିବନି ସେଠି ସବୁ ଉଲଟା ଫଲଟା ହେଇଯିବ‌।
ସେ ହଁ ବା ତମେ ସେମତି ମାନେ ଜଣେ ଲୋକ ଏମିତି ମୋ ପାଖ ଏବେ ଭିଡିଓ ବି ଆସିଯଇଥିଲା ମାନେ ଜଣେ ଲୋକ ଗଲା ଯେ ସିଏ ସେୟା ଭାବି ଯାଇଥିଲା ହେଲା ସକାଳ ଛଅ ଟାରୁ ନାଇଁ ସକାଳ ଚାରିଟାରୁ ଭୋର ଚାରିଟା ରୁ ଛିଡା ହେଇଛି ବାରଟା ଯାଏ ଲାଇନ ଭାବୁଛ ସେ କେମିତି ମଣିଷ ହେଇଥିବ। ମାନେ ତା ଭିତରେ କେତେ କଣ ଭାବ ସିଏ ମାନେ।
ଆମେ ଭାବିକି ଆମେ ଭାବି ଯାଇଥିଲୁ କଣ ସକାଳୁ ପୁରା ଭୋର ପଳେଇବୁ ସବୁ ଦର୍ଶନ କରିଦେବୁ ଲାଷ୍ଟ ତୁ ସି ବିଷ୍ ଟା ବୁଲି ଦବୁ ଆସିବୁ ଏ ଭଗବାନ ପୁରୀରୁ ଭଲା ଗଲାକୁ ଆ ଟା ହେଇଗଲା ପୁଣି ସେ ଯୋଉ ଗଜା ନା ଖଜା ଯୋଉ ମିଳେନି। ନି ଠାକୁରଙ୍କର ତାକୁ କି ଫେଣି ଫେଣି ଫେଣି ତାକୁ କିଣିଲୁ ତାକୁ କିଣିକି ଗୋଟେ ଅର ଯୋଉ ରିକ୍ସା ଯୋଉନ ରିକ୍ସା ନ ସେ ରିକ୍ ତାକୁ କହିଲୁ ଯେ ଆମକୁ ନେଇକି ସମୁଦ୍ର କୂଳ ଗଲା ସେତେବେକୁ ଗଲାଣି ରାତି ସାଢେ ଆଠଟା ପୁଣି ଆମେ ରିଟର୍ନ କରିବୁ। କଣ ପନ୍ଦର ମିନିଟ ଟିକେ ସେଇ ସି ବିଚ ରେ ଟିକେ ବୁଲଦବ ମୋ ଝିଅ ଟିକେ କାନ୍ଦିବ ବୋଲି‌। ଟିକେ ବୁଲିଛେ ଅନ୍ଧାର ରାତିରେ
ସି ବିଚ ଆକଚୁଆଲି କଣ ପାଇଁ ବୁଲିବା କଥା ଜାଣିଛ ତ ମାନେ ଦେଖ ତମେ ଚା କାଇକି ସେଠିକି ଯିବ ଯୋଉ ଅନ୍ନଟା ଖାଆନ୍ତି ସେଟା ତ ତଳେ ବସିକି ଖାଆନ୍ତି କିନ୍ତୁ ସେ ଏଠି ଯୋଉ ଏତେ ଲୋକ ଭିଡ ଥାଆନ୍ତି ସେ ଯୋଉ ଅ ନ୍ନ ଯାହା ହେଲେ ଆ ତମେ ମାଡିକି ଆସ ଯାହାଵି ହେଇଯାଉ। ଲୋକ ମାଡିକି ଆସିବେ ଯୋଉ ଅନ୍ନଟା ହୁଁ। ଅନ୍ନଟା ଯୋଉ ମାଡିକି ଆସନ୍ତି ସେଇଥିରେ ଗୋଟେ ଜାତକ ଦୋଷ ଲାଗେ। ସେଇ ଜାତକ ଦୋଷଣ ଟା ତମର ଡିଭିଆ ପାଇଁ ଭଗବାନଙ୍କର ସେ ପାଣି ପାଖକୁ ଯିବା ଦରକାର ଖାଇ ସାରିକି ପାଣି ପାଖକୁ ଯିବା ଦରକାର। ସେ ଯୋଉ ଯୋଉ ସେ ଯୋଉ ପାଣି ଟା ତମ ଆଡକୁ ମାଡି ଆସିକି ତମ ଗୋଡଟା ଧୋଇଦବ ସେତେବେଳେ ଯା ତକ ଲିଭିଯିବ ସେଇପାଇଁ କିି ଖାଇ ସାରିକି ଯଦି ମାଡିଥିବ ଯାହାହଲେ ବି ସେ ଯିବାକୁ ପଡିବ ମାନେ ଯେତେ ରାତି ହଉ ସେ ଯାହା
ଆମେ ତ ଜାଣିନଥିଲୁ ଆମେ ଆଗ ଦ-ଦର୍ଶନ କରିଦେଲୁ ଅବଢା ଖାଇଦେଲୁ। ତାପରେ ଯାଇକି ସମୁଦ୍ର ଗଲୁ ସମୁଦ୍ରରେ ଟିକେ ଧୁଆ ଧୁଇ ମୋ ଝି ମୋ ଝିଅ ଟିକିଏ ଖେଳିଲା ଖେଳିକି ଆସିଲୁ ଆମେ ଆଉ ଜାଣିନୁ ଏତେ କଥା।
ଯିବ ବୋଲି ସେଇଟା ଭଗବାନ କଣ ପାଇଁ ପାଣି ଦେଇଛନ୍ତି ଭଗବାନ କଣ ପାଣି ଏଥିପାଇଁ ଦେଇଛନ୍ତି କି ବୁଲିବାକୁ ମଧ୍ୟ ମସ୍ତି ପାଇଁ ସବୁଥିର ଗୋଟେ ମାନେ ନିୟମ ଅଛି ଗୋଟେ ମାନେ ପ୍ରତିଷ୍ଠା ଅଛି ତାପରେ ଗଲା। ତମେ ଗଲା ବେଳକୁ କଣ ସେଇ କଳା ପାହାଚ ପଛରେ ଚ-ଚଢିକି ଯାଅ କଳାପଥର
ମୁଁ ତ କାହିଁକି ମାନେ ନାହିଁ ମତେ ଲାଗୁଛି ମୁଁ ତ ଚଢିକି ଯାଇକି କଣ।
ହୁଁ କଳା ପଥର ସେ ମଝିରେ ଦିଅ ମଝିରେ ଦିଅ ପୁର ଯିବ। କଳା ଇଏ ଚଢିବ ତାପରେ ତମର ଯଦି ପୁଅ ଥିବ ତମ ପୁଅ କୁ